ଜଗନ୍ନାଥ
ହୁଁ ମୁଁ କହୁଥିଲି କି ଆମ ବାଡିରେ ଫୁଲ ଗଛ ବି ଅଛି କିଛି ଫୁଲ ଗଛ ଅଛି ଆମ ଗାଁ ହୋଉଚି ମନ୍ଦାର ଟଡଗର ଗୋଲାପ ଟେବୁଲୁ ଗୋଲାପ ଅଛି। ଆଉ ଯୋଉ ବଡ ମନ୍ଦାର ଅଛି ଥୋପି ମନ୍ଦାର ଅଛି ସବୁ ଏ ମଜିଦ୍ ତି ଯୋଉ ଫୁଲ ଗଛ ଲାଗିଛି ମୋ ଦିଦି ଲଗେଇଛି।
ବଡ଼ ଦିଦି ଲଗେଇ ଛନ୍ତି।
ହଁ। ସିଏ କିନ୍ତୁ ବାପାଙ୍କ ସହିତ ସକାଳୁ ଉଠିକି ଯାଏ ଗଛ ଲଗେଇବାକୁ ଇଏ ଲଗେଇକୁ ସବୁବେଳେ ଯାଏ।
ଠାକୁର ପୂଜା ପାଇଁକି ଫୁଲ ବି ତମର ସେଉଠୁ ପଳେଇ ଆସୁଥିବ।
ହଁ ଆମର ଏକା ନୁହଁ ଆମ ଘର ପାଖରେ ବି ପାଞ୍ଚ ଛଅ ଘର ସେମାନେ ବି ନେଉଛନ୍ତି।
ଏତେ ଗୁଡ଼ା ଗଛ ଲାଗିଛି ମାନେ ବୋହୁତ ଫୁଲ ବି ହେଉଥିବ।
ହୁଁ ଟଗର ଗ ଫୁଲ ଗଛ ଭିତରେ ତିନି ପ୍ରକାର ଟଗର ଅଛି। ଗୋଟେ ଛୋଟ ଗୋଟେ ବଡ ଗୋଟେ ମାନେ ପୁରା ଯୋଉ ଇଏ ଟାଇପ ର ଫୁଟୁଛି।
ଟିକେ ମୋଟା ହେଇକି
ହଁ
ଡ଼ ଗୁଡ଼ାକ ଟିକେ ବଡ଼ ବଡ଼ ହୋଉଥିବ ଆଉ ସେଇ ଗଛ ବି ମୁଁ ଲଗେଇଛି ଆମର ବି ଲାଗିଛି।
ତମେ ଗଛ ଲଗାଅ କି ନାହିଁ?
ମୋତେ ବୋହୁତ ଭଲ ଲାଗେ ଗଛ ଲଗେଇବାକୁ। ମୁଁ ନା ଅଁ ଆମର ଏତେ ବଡ଼ ବାଡ଼ି ନାହିଁ ତ ଆମେ ଯୋଉଠି ରହୁଛୁ। ସେଇଠି ସମସ୍ତେ ତ ମିଶିକି ରହୁଛନ୍ତି ତ ସେଥିପାଇଁ ଏତେ ଇଏ ନାହିଁ। ଯେତିକି ଛୋଟ ଜାଗା ଅଛି ସେଇ ତାରି ଭିତରେ ଭିତରେ ମୁଁ ଦହୁ ସାରା ଜିନିଷ ଲଗାଏ। ଫାଷ୍ଟ କଥିଲା ଯୋଉ ଦୟଣା ଗଛ ଜାଣିିଥିବ ତାକୁ ଲଗେଇ
ହଁ ଦୟାଣ ଗଛ ଜାଣିଛି।
ହଁ ତାକୁ ଲଗେଇଛି ତାପରେ ଗୋଟେ ହେଲା ଯୋଉ ସୁଗନ୍ଧ ରାଜ ଅଛି ସିଏ ବି ଲାଗି ଛି ଆଉ ହେଲା ବଡ଼ ଟଗର ଗଛ ଲଗେଇଛି ଛୋଟ ଟଗର ବି ଅଛି। ଆଉ ଆଉ କି ଗଛ ରହିଲା ଲେମ୍ବୁ ଗଛ ଗୋଟେ ଲଗେଇଛି। ଆଉ ଅଁଳା ଗଛ ଏବେ ସା ଜଷ୍ଟ ହେଲା କିଛି ଦିନ ତଳେ ମୁଁ ତାକୁ ଲଗେଇଚି। ହେଟା ହବ କି ନାହିଁ ଜାଣିନି ବାକି ଦେଖାଯାଉ କଁ ହୋଉଚି?
ହଁ ହେଇଯିବ ଏବେ ବର୍ଷା ଦିନ ନା ମାଟି ଓଦା ଅଛି ହେଇଯିବ।
ତ ଏପଟେ କଣ କି ମାଟି ଏତେ ଭଲ ନୁହଁ ମାନେ ଲୁଣି ହାୱା ଯେହେତୁ ଏତେ ଭଲ ନୁହଁ ସେଥିଲାଗିଲି ଏତେ ହୁଏନି।
ତମ ପଟ ଲୁଣି ମାଟି ନାଇଁ କି?
ନାଇଁ ଲୁଣି ମାଟି ନୁୁଅଁ ହାୱା ଟା ଲୁଣି ଆ ମାଟି ଭଲ ମାଟି ଆଣି ଲଗେଇଲେ ହବ। କିନ୍ତୁ ଯୋଉ ମାଟି ଆଣି ଲଗେଇଚି ସେଥିରେ ତ ହୋଉଛି ଦେଖାଯାଉ କଣ ହୋଉଛି। ଆଉ ଏବେ ନା କିଛି ଦିନ ବୋଧେ ମାସେ ପୂର୍ବରୁ ମୁଁ ପୁଦିନା ଗଛ ଲଗେଇଥିଲି ସେ ପୁରା ବୋହୁତ ସାରା ହେଇଗଲାଣି ମୁଁ ଗୋଟେ ଛୋଟ ଗଛଟେ ଆଣି ଖାଲି ଲଗେଇଥିଲି। ଆଉ ସବୁଦିନ ତାର ଟିକେ ଖାଲି ଦାୟିତ୍ୱ ନେଲି କଣ କି ପାଣି ଫାଣି ଦିଏ ତାହା ତଳେ ଆଉ ଟିକେ ଟିକେ ମାଟି ଦେଇ ଦିଏ ଆଉ।
ହୁଁ ପୋଦିନା ଗଛଟା ଯୋଉଠି ଲାଗିବ ଟିକେ ଅଧିକ ପାଣି ରହିବା ଦରକାର।
ହଁ ପାଣି ରହିବା ଦରକାର। ମୁଁ ତାକୁ ଡେଲି କଁ କରେ ନା ସଖାଳୁ ଉଠିକି ଗାଧେଇ ସାରିଲା ପରେ ଅ-ଅ ଅ ଚୋଉଁରା ପାଖରେ ସୂର୍ଯ୍ୟ ନମସ୍କାର କରେ। ଚୋଉଁରା ପାଖାପାଖି ସବୁ ଗଛ ଲଗେଇଛି ତ ସେଇଥିରେ ନା ମୁଁ ସେଇଥିରେ ନା ସବୁବେଳେ ପାଣି ଦିଏ ଆଗ। ଆଗ ସେଇଥିରେ ପାଣି ଦେଇ ଦିଏ ଡେଲି ସବୁ ଗଛରେ ପାଣି ଦେଇଦିଏ। ତା ପରେ ଯାଇକି ମୁଁ ଠାକୁରଙ୍କୁ ନମ କରିକି ଆସିକି ଘରେ କାମ କରେ
ସକାଳୁ ତାହେନେ ଉଠିକି ଠା ସୂର୍ଯ୍ୟଙ୍କୁ ବି ପାଣି ଦୋଉଛନ୍ତି ନାଇଁ?
ହଁ। ସୁର୍ଯ୍ୟଙ୍କୁ ନାଇ ମାଆ କହିଲେ କି କଣ କୁହନ୍ତି କି ବାହାଘର ପୂର୍ବରୁ ପାଣି ଦିଅନ୍ତିନି। ଆଉ ସେମିତି ତ ସେଥିଲାଗି ମୁଁ ପାଣି ଦିଏନି। ତାଙ୍କ ଠାକୁରଙ୍କୁ ନମସ୍କାର କରିକି ଆସିବ।
ବାହାଘର ପୂର୍ବୁରୁ ତ ଦିଆ ଯାଏନି। ସବୁଦିନ ମୁଁ ଦେଖିଚି କେବଳ ସ୍ତ୍ରୀ ଲୋକ କମାନେ ହିଁ ଦିଅନ୍ତି।
ହଁ। ଏଇଟା ମୁଁ-ଉ ଫାଷ୍ଟ ଫାଷ୍ଟ ଦୋଉଥିଲି ତାପରେ-ଏ ବୋଉ ମନା କଲେ। କଲେ ନାଇଁ ଦିଅନି ଦିଅନ୍ତିନି ତୁ ବାହା ହେଇସାରିଲା ପରେ ଦବୁ, ମୁ ସେଦିନଠୁ କିଲି ଠିକ୍ ଅଛି। ମୁଁ ସେଇଥିପାଇଁ ସୂ ନମସ୍କାର କରେ। ଆଉ ତୁ ତୁ ନମସ୍ ଗଛରେ ଟିକେ ପାଣି ଦେଇଦିଏ ସକାଳୁ ସକାଳୁ। ଚାର୍ଟା ବେଳୁକୁ ତ ମୁଁ ଦେଇପାରେନି ଯେହେତୁ ମତେ ସମୟ ହୁଏନି। ମୋ ଜେଜେମା ଅଛନ୍ତି ମୁଁ ତାଙ୍କୁ କହିଦିଏ ଯେ ତମେ ହେଲା ଦେଇଦବ ଟିକେ।
ଆଜ୍ଞା!। ଆଉ ଆଜି ଇ - ଇ ମଧ୍ୟାହ୍ନ ଭୋଜନରେ କଣ ଖାଇବାକୁ ହଉଛି?
ଆଜି ଖାଇବା ତ ମୋତେ ଜଣା ନାହିଁ କଣ ହେଇଚି କଣ ନାହିଁ କିନ୍ତୁ ମା ଆଜି ସକାଳେ ପଚାରୁଥି ଲେକି କଣ ଆଜି ବନେଇବା ଖାଇବାରେ ମୁଁ ତାଙ୍କୁ କହିଲି କି କାଲି ଯେହେତୁ ଏକାଦଶୀ ଅଛି ତ ମୁଁ ତାଙ୍କୁ କହିଲି କି ଆଜି ତମେ ଗୋଟେ କାମ କର-ଅ କିଛି ହେଲା ତର୍କାରୀ ବନେଇଦିଅ ଆଜି ଆଉ ଡାଲ୍ମା ବନାଅନି ତର୍କାରୀ ଆଉ-ଉ ତା ସାଙ୍ଗେରେ-ଏ କିଛି ଗୋଟେ ବନେଇ ଦିଅ ମାଆ କୋଉଥିଲେ କି ନାଇଁ ସେ କଁ ଡାଲି ଆଉ ବୁ ପୁଇ-ଇ ଖଡା-ଆ ଏଇସବୁ ମିଶେଇକି ଗୋଟେ କଁ ତର୍କାରୀ କରିବେ ଆଉ ଡାଲ୍ମା ବନାଇବେ। ଜଣା ନାହିଁ କଣ ହବ ଆଜି ରାଇତା ରାଇତା। ରାଇତା ତ ନୁହଁ ରାଇ କୁହନ୍ତି ପୁଇ ରାଇ।
ହଁ ଆମ ଆଡେ ରାଇତା କୁହନ୍ତି ରାଇ କୁହନ୍ତି ସବୁ କୁହନ୍ତି।
ଭଲ୍ ଲାଗେ କି ନାଇଁ ସେଇଟା ଖାଇବାକୁ?
ହୁଁ। ଭଲ ଲାଗେ ତମେ ତ ପୁ ର ପିଓର ହଉଛି। ଭେଜ ବାଲ ମାନେ ଯୋଉ ନିରାମିଷ ବାଲା ଶାକାହାରୀ। କିନ୍ତୁ ତା ଦେହରେ ଚିଙ୍ଗୁଡ଼ି ଫିଙ୍ଗୁଡ଼ି ପକେଇକି ଗୋଟେ କଲେ ବି ଭଲ ଲାଗେ।
ଆଉ ମତେ କେବେ ଜଣା ନାହିଁ ସେଇଟା କେମିତି ଖାଆନ୍ତି ବୋଲିି ଏମିତିକା ନା ମତେ ନା ମା ମାଛ ବିଷୟରେ ବି ଜଣା ନାହିଁ କେତେ ପ୍ରକାର ମାଛ ଅଛି କୋଉ ମାଛଟା କୋଉଟା ଵୋଲି। ଆମୋ ଛଟ ଛୋଟ ବେଳୁ ମୋତେ ଟୋଟାଲ୍ ପସନ୍ଦ ନ ସେସବୁ ଖାଇବା। ମୋତେ ତାର ଯଦି ବାସ୍ନା ଆସିବ ନା ମୋତେ ବାନ୍ତି ଆସିବ।
ତମେ ମାନେ
ସେଥିଲାଗି ନା ମୋତେ ତାର ଟେଷ୍ଟ ବି କଣ ମୋତେ ଜଣା ନାହିଁ ମତେ ଯଦି କହିବ କି ଆର ସ୍ଵାଦଟା ଏଇ ଟାଇପର ମୁଁ ତ ଜାଣିି ପାରିବିନି କାଇଁ ନା ମୁଁ ତାକୁ ଏବେ ଖାଇ ନାହିଁ ମାନେ ଖାଇଛି ଛୋଟୋବେଳେ ମାନେ ସେଇଟା ଗୋଟେ ଜବରଦସ୍ତିରେ ଯେତେବେଳେ ମୁଁ ଜାଣିନଥିଲି ଯେବେଠୁ ମୁଁ ଜାଣିବାର ହେଇଛି ସେବେଠୁ ସେଇଟା କଣ ମୁଁ ଜାଣିନି ମାନେ ଖାଇଲେ ସେଇଟା କଣ ଲାଗେ କେମିତି ଲାଗେ ସେଇଟା ଜଣା ନାହିଁ।
ହୁଁ ହୁଁ। ତମେ ଗୋଟେ କାମ କର ତମେ ତୁଳସୀ ମାଳ ପକାଅ ବେକରେ।
ନାଁ ତୁଳସୀ ମାଳ ପକାଇଲେ ପିଆଜ ରସୁଣ ବି ଛାଡ଼ିବାକୁ ପଡ଼ିବ।
ନାଇଁ ସେମିତି ତ କିଛି ନାହିଁ ପିଆଜ ରସୁଣ ଛାଡିବାକୁ ପଡିବନି ତ।
ହିଁ କିନ୍ତୁ ଦେଖ ତୁଳସୀ ମାଳିର ବି ବହୁତ୍ ସାରା ଇଏଥାଏ। ମାନେ ତାକୁ ଯଦି ତମେ ଧାରଣ କରିବ ତମକୁ ତୁଳସୀ ହବାକୁ ତୁଳସୀ ଯେମିତି ପବିତ୍ର ସେମିତିର ପବିତ୍ର ହବାକୁ ପଡିବ। ତୁମ ଉପରେ ଯଦି କାହାର ହାତ ପାଣି ବି ପଡ଼ିଯାଏ ନାଁ ତମକୁ ଆଉଥରେ ଗାଧୋଇବାକୁ ପଡ଼ିବ। ଆଉ ତୁଳସୀ ମାଳ ଯୋଉମାନେ ପକାନ୍ତି ନାଁ ତାକୁ ଦି ଟାଇମ୍ ଗାଧେଇବାକୁ ପଡେ ତାର ବହୁସ୍ ସାରା ନିୟମ ଅଛି ତ ସବୁ ନିୟମ ବହୁତ୍ ଥର ଭାବିଚି କିନ୍ତୁ ସବୁ ନିୟମ କାଳେ ପାଳି ପାରିବିନି ସେଇଥିଲାଗି ପକେଇକି ତାର ଅପମାନ ମୁଁ କରିବାକୁ ଚାହେଁନି।
ଉହୁଁ।
ବାସ୍ ଭଗବାନଙ୍କ ନାମ ସବୁବେଳେ ଥାଉ ତୁଣ୍ଡରେ। ଯେତେବେଳେ ମୋତେ ସମୟ ମିଳେ ପ୍ରଭୁଙ୍କ ଦର୍ଶନ ହଉ ଟିକେ। ତାଙ୍କ ନାମ ଥାଉ ସେତିକି ଯଥେଷ୍ଟ।
ତୋ ଏବେ କଣ କରୁଚନ୍ତି ବସିକି?
ଏବେ କିଛି ନାହିଁ ଯେମିତି କହିଲେ କି ମୋର ପଙ୍ଖାର ଶବ୍ଦ ତମକୁ ସୁବା ଯାଉଚି ପଙ୍ଖା ତଳେ ବସିଚି। ବସିକି ତମସହ କଥା ହଉଚି।। ଆଉ ତମେ ମୋତେ ବର୍ଣ୍ଣନା କରୁଚ ବାରିରେ ବୁଲୁଚ ବାରିରେ ଏତେ ସାରା ଗଛ ଅଛି। ଆଉ କେମତି ଅଛି ତ ମୁଁ ସେଇଟାକୁ ଖାଲି ନିଜ ଭିତରେ ଭାବ୍ ମାନେ ନିଜ ଭାବନାରେ ଭାବୁଚି ଯଦି ମୁଁ ଏଇନା ମୋର ଆଈଙ୍କ ଘରେ ଥାନ୍ତି ତ ଏମ ଏମତି ମୋ ଆଈଙ୍କ ବାରିପଟେ ନାଁ ବହୁତ୍ ସାରା ଗଛ ଅଛି। ତମେ ଯେମିତି ବୁଲି
କଚୁଲ୍ ଗଛ ବି ଅଛି ଆମର ଚାରିଟା ବାଡି ହେଇଯାଉ ଗଛ କଣ ଲଗେଇବ ଆମକୁ ଜାଗା ମିଳୁନି। ମାନେ ମି ଏତେ ଜାଗା ହେଇଯାଉଚି କୋଉ ଗଛ ଲଗେଇବୁ ମୁଁ ବି ଜାଣିପାରୁନି।
ସେ କୁହନ୍ତିନି ଯେତେବେଳେ ଅଧିକ ଥିବ ତମେ ଜାଣିବ। ଖାଲି ଆରେ ଏଇଟା ଥିଲା ଏମତି କରିଥାନ୍ତୁ ହଁ।
ସବୁ ଗଛ ଲାଗି ସାରିଲାଣି ପିଜୁଳି ବେଲ କତୁରୁ ଆରମ୍ଭ କରିକି ସବୁ ଲାଗି ବାପା ମଝିରେ ବାହାରିଥିଲେ କହିଲେ ଆଣିକି ସେଉ ଗଛ ଭାବୁଚି ଲଗେଇ ମୁଁ କହିଲି ହଁ ଏଇଟା ଥଣ୍ଡା ଏରିଆ ଆଉ ସେଉ ହବ।
ସେଉଟା ସତରେ ହବନି।
ଆଉ ଅଙ୍ଗୁରୁ ଟା ବି ହବ କିନ୍ତୁ ଖଟା ହବ।
କେବେ ଚେଷ୍ଟା କରୁଚନ୍ତି ତାକୁ ଲଗେଇକି ଏମିତି?
ହଁ ଆମ ଗାଁରେ ଜଣେ ଲଗ ଲଗେଇଥିଲା ତାଙ୍କର ହେଇଥିଲା ଅଙ୍ଗୁରୁ ହେଇଥିଲା କିନ୍ତୁ ଅଙ୍ଗୁୁରୁ ତା ହେଲା କିନ୍ତୁ ବହୁତ୍ ଖ ତାକୁ କୁଟି ପାଟିରେ ବୁରେଇ ପାରିବେନି। ଆଉ ଏ ବର୍ଷ ଜାମୁ କୋଳି ଖାଇଲେନି ନାଁ ଖାଇନାହାନ୍ତି?
ଜାମୁ କୋଳି ନାଁ ମୁଁ ଖାଇ ହିଁ ପାରେନି ମାନେ ଏଇଠି ତଳେ ଅଛି ଗଛ ସେ ଯାହା ତଳେ ପଡୁଚି ନଷ୍ଟ ହେଇଯାଉଚି। ଆଉ ସେଠୁ ତୋଳି ବି ପାରୁନି ସେ ତୋଳିିକି ଆ ଖାଇବା।
ଗୋଟେ କାମ କରୁନାହାନ୍ତି ପାଲଟେ ଧରନ୍ତେ। ପାଲ ଧରିକି ଗଛ ଟାକୁ ହଲାନ୍ତେ ପାଲରେ ପଡନ୍ତା ଖାଆନ୍ତେ।
ସେମିତି କେହି ନାହାନ୍ତି ମୋ ସାଙ୍ଗରେ କିଏ ଧରିବ ସମସ୍ତଙ୍କ କାମରେ ଆସିଲେ ସମସ୍ତ କାମରେ ପଳେଇଗଲେ। କିଏ ମୋ ସହ ଯିବ ସେ ଜାମୁ କୋଳି ତୋଳିବାକୁ।
ହଉ ମୋତେ ଡ଼ାକନ୍ତୁ ମୁଁ ନହଲେ ଯାଉଛି।
ହଁ ତ ଠିକ୍ ଅଛି ଆସନ୍ତୁ ତାହେଲେ ତୋଳିଦେବେ ମିଶିକି ଖାଇବା ଆଉ ଲୁଣ ପକେଇକି ଆଉ।
ତାକୁ ଲୁଣ ହାଲକା ପକେଇକି ଘଣ୍ଟେ ଖରାରେନ କମ ଦେଇଦବ ସେ ଟିକେଝାଉଁଳି ପଡିଲା ବେଳେ ଖାଇବା ମଜା ଲାଗିବ।
ହ।
ସାଙ୍ଗେ ସାଙ୍ଗେ ଖାଇଲେ କଣ ହବ କହିଲ କଷାଳିଆ ଲାଗିବ ତଣ୍ଟି ଟା ପୁରା ଅବାଗିଆ ଲାଗିବ।
ସବୁ ଫଳ ଗୋଟେ ଗୋଟେ ଆସୁଛି ଖାଇବା କଥା ତାକୁ
ହଁ ସବୁ ଯେତେବେଳେ ଯୋଉ ସିଜନରେ ଯୋଉ ଫଳଟା ଆମେ ଖାଇକି ତାକୁ। ଆଗେ ମାନେ ଗୋଟେ କୁହନ୍ତିନି ପରୁଆ ହେଇଯଆନ୍ତି ଆମ ଓଡିଆ ଭାଷାରେ।
ହଁ ହଁ।
ସବୁ ନୂଆ ଫଳ ଗୋଟେ ଗୋଟେ ଖାଇଦବା କଥା। କିନ୍ତୁ ମୁଁ ଜାଣିଛ ଫଳ ଖାଏନି। ମତେ ଫଳ ହିଁ ଭଲ ଲାଗେନି ମୁଁ ସେଓ ଅଙ୍ଗୁରୁ ଏ ସବୁ ଖାଏନି।
ତମକୁ ବି ପସନ୍ଦ ନୁହୁଁ।
ହଁ ଖାଏ କିନ୍ତୁ ପସନ୍ଦ ନୁହୁଁ।
ମୋତେ ତ ଦେହ ଖରାପ ହେଲେ ବି ମୁଁ ଖାଏନି ଆଉ‌।
ହଁ।
ତମେ ଆଉଗୋଟେ କଲ କର ଆଉଗୋଟେ କଲ କର।